ହ୍ୟାଲୋ ହ୍ୟାଲୋ। କଣ କରୁଛନ୍ତି ଆଜ୍ଞା।
ବସିଛି।
ହଁ ହଁ ଖିଆ ପିଆ।
ହଁ ଖିଆ ପିଆ ସାରିଲାଣି।
ମୁଁ ବି ସେମତି ହିଁ ବସିଥିଲି ବାସ୍ ଆପଣଙ୍କୁ ଟିକେ ଲଗେଇଦେଲି କେମିତି କଣ ଅଛନ୍ତି ଭଲ ଅଛନ୍ତି କି ନାଇଁ ବୋଲି ଆଉ।
ହୁଁ ଭଲ ଅଛି ତୁମେ ଖିଆପିଆ କରିସାରିଲନଣି।
ହଁ ଖିଆପିଆ ଦିଟା ବଧେ ହେଲାଣି ନା ଖିଆପିଆ ସରିଲାଣି ସବୁ।
ହୁଁ।
ଆଉ ଆଜି ଟିକେ ହୋଲି ବିଷୟରେ ଟିକେ କଥା ହେଇଯିବା କି।
ହୁଁ ହୁଁ ନିହାତି କଥା ହଉ ଯିବା।
ମାନେ କେମିତି କଣ ଆପଣଙ୍କ ଆଡେ କେମିତି କଣ ହୋଲି କରନ୍ତି ମାନେ ପାଳନ କରନ୍ତି।
ଆମ ଆଡେ ତ ଯୋଉ ଚ ଯୋଉ ଓଡିଆ ମାସ ଯୋଉ ଚୈତ୍ର ମାସ କୁହନ୍ତି।
ଆଜ୍ଞା।
ଚୈତ୍ର ମାସରେ ଯୋଉ ପୂର୍ଣ୍ଣିମା ସେଇ ପୂର୍ଣ୍ଣିମାରେ ମାନେ ହୋଲି ମେଲଣ ହୁଏ।
ଆଜ୍ଞା।
ସେଟାର ହୋଲି ବେଲାଣରେ ଯୋଉ ଆମର ଏଇଠି ରୁହନ୍ତି ଯୋଉ ଗଉଡ ମାନେ ନୁ ଯୋଉ ପଟୁଆ ବସନ୍ତି ତାଙ୍କର ଯୋଉ ଯୋଉ ଘଟୁଆଳ କୁହନ୍ତି ସେଟା ମାନେ ପଟୁଆ ବୁଲାନ୍ତି ଆଉ ଯୋଉ ଗାଁ ଗାଁ ରେ ବୁଲନ୍ତି ଆଉ ପିଠା ପିଠା ବି ଯୋଉ ଆରିସା ପିଠା। ଥା ତାଙ୍କର ଫେମ ସେଇଟା ହୁଏ। ଯୋଉ ରାତି ବାରଟ ର ଯୋଉ ବିଲରେ ମଧ୍ୟ ଯୋଉ ଖିରି ତିଆରି କରନ୍ତି ସେଟା ଖିରି ମଧ୍ୟ ତିଆରି କରି ଦିଅନ୍ତି। ତାପରେ ମେଲଣ ଦିନ ଆମର ଏ ପୂଜା ଫୂଜା ହୁଏ ବି ମାନେ ଯେମିତି ଯାତ୍ରା ପତ୍ରା ସେମତି ହୁଏ। ତାପରେ ହୋଲି ଦିନ ହଲି ଫୁଲି ଖେଳନ୍ତି ଏମିତି ସବୁ ପାଳନ କରନ୍ତି ଆଉ।
ଆଚ୍ଛା।
ଆପଣଙ୍କ ଆଡେ
ଆମ ଆଡେ ଟିକେ ଅଲଗା ତ ହୁଏ। କାହିଁକି ନା ଆମେ ସମସ୍ତେ ରହୁଛନ୍ତି ଓଡିଶାରେ। କିନ୍ତୁ ଯେହେତୁ ମାନେ ଯେ ଦେଶ ଯାଇ ସେ ଫଳ ଖାଇ ଯେମିତି କଥାରେ ରହିଛି। ତ ସେଭଳି ଭାବରେ ଆମେ ମଧ୍ୟ ମାନେ ଜିଲ୍ଲା ଯେହେତୁ ଅଲଗା ତ ସେହିଭଳି ଭାବରେ ଆମର ସନ ମଧ୍ୟ ଟିକେ ଅଲଗା ରହିଛିି ଆମେ ସେଇ ପର୍ବ ପାଳନ କରୁଛୁ। କିନ୍ତୁ କିଛି ଅ ଅଲଗା ରୀତିନୀତି ନିୟମରେ ମାନେ ସମାନ ହଉଛି ଯେମିତି ଆପଣ କହିଲେ ହୋଲି ହଉଛି ଏକ ରଙ୍ଗ ଆନନ୍ଦ ଏବଂ ଏକ ଅତି ସୁନ୍ଦର ପର୍ବ ଯୋଉଥିରେ କି ସମସ୍ତେ ମିଳିମିଶି ହୋଲି ଖେଳିଥାନ୍ତି। ମାନେ ସାରା ବର୍ଷ ଆପଣ ଖେଳି ନଥିବେ ସେଇ ଗୋଟେ ଦିନ ହିଁ ଆପଣ ଅତି ସୁନ୍ଦର ଭାବରେ ଅ ସମସ୍ତେ ମିଶି ଆଜ୍ଞା ରଙ୍ଗ ମାନ ନିଜ ଜୀବନକୁ ମଧ୍ୟ ରଙ୍ଗାଇଥାନ୍ତି ଏଇଟା ଆମର ସବୁବେଳେ ବସନ୍ତ ଋତୁରେ ମାନେ ପଡିଥାଏ। ଆଉ ବହୁତ ସୁନ୍ଦର ପର୍ବ ଏଥିରେ ଯେମିତି ଆପଣ ଦୋଳ ପୂର୍ଣ୍ଣିମ ମାନେ
ଦୋଳ ପୂର୍ଣ୍ଣିମା କୁହନ୍ତି ଯୋଉ ସେଇଟା ଏଇଟା ହିଁ ଦୋଳ ପୂର୍ଣ୍ଣିମା।
ଆଜ୍ଞା ତ ସେଇ ଦୋଳ ଯାତ୍ରାରେ ମଧ୍ୟ ଆମର ଏପଟେ ବହୁତ ଜାକ ଜମକରେ ପାଳନ ହୋଇଥାଏ। ମାନେ ରାଧାକୃଷ୍ଣ ଗାଁ ଗାଁ ବୁଲି ସହର ବଜା ଜାର ସବୁ ବୁଲି ମାନେ ଭୋଗ ଖାଇଥାନ୍ତି। ଆଉ ଲୋକମାନଙ୍କ ସହିତ ମଧ୍ୟ ହୋଲି ମାନେ ରଙ୍ଗ ମଧ୍ୟ ଖେଳିଥାନ୍ତି। ଆଉ ଏଇଟା ସବୁବେଳେ ମାନେ ଶୀତ ଋତୁର ଶେଷ ହୋଇ ମାନେ ବସନ୍ତ ଋତୁୁର ଆରମ୍ଭରେ ହିଁ ପଡିଥାଏ। ଆଉ ପ୍ରତିବର୍ଷ ଯେମିତିକି ଆମର ଆପଣ ଯେମିତି କହିଲେ ସେଇ ଚୈତ୍ର ମାସ ଫାଲଗୁନ ମାନ ନାଇଁସ୍ ନ ଫାଲଗୁନ ମାସର ପୂର୍ଣ୍ଣମୀ ତିଥି ଯୋଉଟା କି ଆଉ ସେମ ହିଁ ଶେଷ ଚୈତ୍ର ମାସ ପ୍ର ପ୍ରଥମ ଫାଲଗୁନ ମାସର ଶେଷରେ ଏମତି ହିଁ ପଡିଥାଏ। ତ ବହୁତ ଖୁସି ଲାଗେ ନା ସେତେବେଳେ ଅଧିକ ଶୀ ତ ଥାଏ ନା ଅଧିକ ଗରମ ଥାଏ ବହୁତ ଖୁସି ଲାଗେ। ଆଉ ସେଥିରେ ଯୋଉ ଆପଣ ଜାଣିଥିବେ ଆ ଆପଣ ମାନେ ଆଜିକା ସମାଜର ଯୋଉ ଗୋ ଟେ ଅତି ଅଧିକ ମାନେ ମଜା ଭାଙ୍ଗ ପଣା ସେଇଟା ହିଁ ତାର ଗୋ ମଜାକୁ ଦିଗୁଣିତ କରିଦେଇ ଥାଏ
ସେଇଦିନଠୁ ହିଁ ଶୀତ ଛାଡେ ଆଉ ଖରାର ଆଗମନ ଆରମ୍ଭ ହୁଏ। ଦୋଳ ପୂର୍ଣ୍ଣିମା ଠାରୁ ମାନେ ଦୋଳ ଯୋଉ ଥଣ୍ଡା ଟିକେ ହେଇଚି
ଆଜ୍ଞା ନିହାତି ଭାବରେ ଯେମିତି ଆପଣ ସାରା ଭାରତରେ ଯେମିତି ଆପଣ ଜାଣିଥିବେ। ଏଇଟା ଅତି ମାନେ କେବଳ ଆମ ଓଡିଶାରେ ନାହିଁ। ପୁରା ସାରା ଭାରତରେ ମଧ୍ୟ ଏଇ ମାନେ ହୋଲି ପର୍ବ ଟା ସମସ୍ତେ ଖେଳିଥାନ୍ତି। ଆଉ ମାନେ ବସନ୍ତ ଋତୁରେ ଏଇ ଖେଳରେ ମାନେ ଯେହେତୁ ଆସିଥାଏ ଅଧିକ ଶୀତ ନଥାଏ ଖରା ନ ଥାଏ ତ ଏଥିରେ ସମସ୍ତେ ବିଭିନ୍ନ ଭାଷା ବର୍ଣ୍ଣ ଲିଙ୍ଗ ପ୍ରାନ୍ତ ଏଇ ସବୁ ଧର୍ମ ନିର୍ବି ଯେମିତି ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଆମେ ସମସ୍ତେ ସମାନ ବୋଲି କହିଥାଉ ସେମିତି ଆମେ ସମସ୍ତେ ଏକାଠି ମଧ୍ୟ ରଙ୍ଗହୋଲି ଖେଳିଥାଉ, ଯେଉଟାକି ସମସ୍ତେ ଆମ ମାନେ ସାମାଜିକ ସ୍ତରରେ ମଧ୍ୟ ସମସ୍ତେ ବହୁତ ଭଲ ପାଇବା ଭାଇଚାରାଟା ମଧ୍ୟ ସୃଷ୍ଟି ହୋଇଥାଏ, ଯେଉଁଥିରେ କି ଆମ ସମସ୍ତଙ୍କୁ ମଧ୍ୟ ଖୁସି ଲାଗେ ଆଉ ସେଥିରେ ବି ଆମର ଏକ ମାନେ ସ୍ଵତନ୍ତ୍ର ପରମ୍ପରା ରହିଛି ଯେଉଥିରେ କି,
ଗଉଡ ମାନଙ୍କର ଅଧିକାଂଶ ରହିଥାଏ ପରମ୍ପରା ତାଙ୍କର ମାନେ ଅଧିକ ଯେମିତି ଆମ ମାନଙ୍କର ମାନେ ଉ ସମସ୍ତେ ତ ହୋଲି ଖେଳନ୍ତି ସମସ୍ତତିଙ୍କର ତ ମାନେ ସାରା ପୃଥିବୀ ଖେଳନ୍ତି ସମସ୍ତେ ମିଳୁଛି କିନ୍ତୁ ଗ ଗଉଡ ମାନେ ଟିକେ ପାରମ୍ପରିକ ହିସାବରେ ଖେଳନ୍ତି, ସେମାନେ ଟିକେ ଅଧିକ ମାନେ ଆକୁ ମନାନ୍ତି ଯେମିତି ତାଙ୍କର ଆମ ପାଇଁ ଯେମିତି ତି ଗୋଟେ ବଡ ପର୍ବ ଥାଏ ଯେମିତି ଗୋଟେ ସଂକ୍ରାନ୍ତି ତାଙ୍କ ପାଇଁ ଏଇ ପର୍ବଟା ଥାଏ ଅଧିକ, ସେ ପର୍ବରେ ମାନେ ନାଚ ଗୀତ ଆଉ ଯେମିତି ବନ୍ଧୁବାନ୍ଧବ ବ ଘରକୁ ଯିବା ଆଉ ସମସ୍ତଙ୍କୁ ଇନଭାଇଟ କରିବା ଖୁସି ମଜାମସ୍ତି କରିବା ଘରେ ପୂଜା ରଖିବା ନାଚ ଗୀତର ବହୁତ ମାନେ ପ୍ରକ ସେମାନେ ଆଡମ୍ବରରେ ପାଳନ କରିଥାନ୍ତି। ହୋଲି ରେ।
ଆମର ବି ମଧ୍ୟ ଏଠି ଠିକ ସେମିତି ହିଁ ହେଇଥାଏ ଯେମତିି ତା ପୂର୍ବ ଦ ଯେଉଁନା କି ଦୋଳ ପୂର୍ଣ୍ମ ରେ ଅ ମାନେ ରାଧା ଲୋକମାନୋନେ ରାଧା କୃଷ୍ଣଙ୍କୁ ମାନେ ଅତି ସୁନ୍ଦର ଭାବରେ ସଜେଇକି ବିମାନ ରେ ବସେଇ ଆଜ୍ଞା।
ଗାଁ ଗାଁ ବୁଲନ୍ତି ବି ଯୋଉ ଘର ଘର ବୁଲନ୍ତି ଯୋଉ ସମ ସମସ୍ତେ ବି ଠାକୁରଙ୍କ ଉପରେ ରଙ୍ଗ ଲଗାନ୍ତି। ଆଉ ହୋଲି ପୂର୍ବ ଦିନ ସେଇଆ କୁହନ୍ତି ଯୋଉ ମେଲଣ। ଆମେ ପଟେ ମେଲାଣି କୁହନ୍ତି ସେ ସେଇ ହୋଲି ପୂର୍ବ ଦିନ ହିଁ ଠାକୁରଙ୍କ ଦହର ରଙ୍ଗ ଲଗନ୍ତି ଯୋଉ କୁହନ୍ତିନି ଯୋଉ
ଆଜ୍ଞା ଯେମିତି ଆପଣ ମାନେ ଗୋଟେ ପୌରାଣିକ ମହାତ୍ମ ମଧ୍ୟ ଆମର ଗୋଟେ କଥା ରହିଛି ପୌରାଣିକ କଥା ଯେମିତିକି ମାନେ ହୋଲିକା ଦହନ ହୋଇଥାଏ ତା ପୂର୍ବ ଦିନ ମାନେ ଯେମିତିକି ଗୋଟେ ଆମର ପୌରାଣିକ ଏକ କଥା ରହିଛି ଯେ ଆ ଆମର ଯୋଉ ଥିଲେ ଭକ୍ତ ପ୍ରହ୍ଲାଦ ଏବଂ ତାଙ୍କ ପିଉସ ହୋଲିକା ଯୋଉ ରା ସଜ ଥିଲା କି ଆ ମାନେ ସିଏ ଜଣେ ଅସୁର ରାଜା ହିରଣ୍ୟ କଶ୍ୟପଙ୍କ ପୁତ୍ର ହଉଛନ୍ତି ପ୍ରହ୍ଲାଦ ସେ ହଉ ଛନ୍ତି ବିଷ୍ଣୁଙ୍କର ଭକ୍ତ। କିନ୍ତୁ ମାନେ ଆପଣ ଯେମିତି ଏବେ କହିଲି ମାନେ ହୋଲିକା ହଉଛନ୍ତି ତାଙ୍କର ପିଉସୀ ହେଲେ ମଧ୍ୟ ସେ ବି ଜଣେ ରାକ୍ଷସୀ ଯେହେତୁ ତାଙ୍କ ପିତା ହଉଛନ୍ତି ଅସୁର ରାଜ ତ ସେ ବି ଜଣେ ସେଇ ଅସୁର ମାନଙ୍କର ସେଇ ରାଣୀ ତ ସିଏ ତାଙ୍କ ସେି ଯେହେତୁ ଭଗବାନ ବିଷ୍ଣୁଙ୍କର ପରମ ଭକ୍ତ ହୋଇ ଯାଇଥିଲେ ତାଙ୍କ ପୁତ୍ର ପ୍ରହ୍ଲାଦ। ତ ସିଏ ଚାହୁଁଥିଲେ ତାଙ୍କୁ କେମିତି ତାଙ୍କୁ ସେ ମାରିଦେବେ ତେଣୁ ସେ ତାଙ୍କୁ ମାରିବା ପାଇଁ ହୋଲିକା ତାଙ୍କୁ ନେଇକି ନିଆଁରେ ବସିଥିଲେ କାରଣ ହୋଲିକା ନିଆଁରେ ନ ପୋଡିବାର ବରଦାନ ପାଇଥିଲେ ଯ ଦ୍ଵାରା କି ନିଆଁରେ ବସିବା ଦ୍ରାରା
ହ୍ୟାଲୋ।